ହାଲୋ।
ହଁ ସାଙ୍ଗ କଣ କରୁଛୁ?
ହଁ ସାଙ୍ଗ ବସିଛି ଆଉ ତୁ କଣ କରୁଛୁ?
ହଁ ବସିଛି ଆଉ।
ଆଉ ଭଲ ସବୁ?
ହଁ ମୋ ଘରେ ଭଲ ମୋ ଘରେ ମଉସା ମାଉସୀ ଭଲ ନା?
ହଁ ନହଲେ ବି ଭଲ ଅଛନ୍ତି ସମସ୍ତେ ଘରେ ପୁଅ ମାଉସା ମାଉସୀ ଦେଇ ହେରିିକା ସମସ୍ତେ ଭଲ ଅଛନ୍ତି ତ?
ହଁ ସମସ୍ତେ ଭଲ। ଆଜି ଟିକେ ବର୍ଷା ହେଇଛି ବୋଲି ଭଲ ଲାଗୁଛି ଆଉ ଥଣ୍ଡା ଟିକେ ଲାଗୁଛି ଆଉ। ଏତେ ଦିନ ପରେ ଆଜି ଟିକେ ବର୍ଷା ହେଲା।
ନାଇଁ ସାଙ୍ଗ ଇଆଡେ ତ ବର୍ଷା ହଉନି। ଆଉ ତମ ଆଡେ ଖରା ପାଗ କେମ
ସେଇଟା ହଉନି ବର୍ଷା। ଇଆଡ଼େ ତ ହେ ଏତେ ଜୋରରେ ହଉଛି ଘରୁ ବାହାରିବା ପାଇଁ ବହୁତ ଅସୁବିଧା ଜାଳ ଖାଲି ବହୁତ ଜୋରରେ ଗରମ ଲାଗୁଛି। ଖରାରେ ବାହାରକୁ ବାହାରି ହଉନି ସକାଳ ଆଠ ଟାରୁ ଖରା ହଉଛି ଯେ ହଉଛି ଯେ ପାଞ୍ଚଟା ପର୍ଯ୍ୟନ୍ତ ପରା ପୁରା ତାତିକି ରହୁଛି। ପଇଁଚାଳିଶ ଡିଗ୍ରୀ ଉପରକୁ ସବୁବେଳେ ତାପ ଅ ରହୁଛି ଆମ ଗାଡିଆରେ। ବାହାରୁ କାମ କରିଛ କି? ସେ ହେଇପାରୁନି ଆଉ ବହୁତ ଜୋରରେ ଗରମ ଲାଗୁଛି।
ହଁ ସାଙ୍ଗ ଇଆଡେ ବି ତ ସେମିତି ହଉଛି ଖରା ଏତେ ଜୋର ଖରା ହଉଛି ଯେ ନା ନା ଦିନ ବେଳେ ଟିକେ ଶାନ୍ତିରେ ମଣିଷ ବସି ପାରୁଛି। ନା ଶୋଇପାରୁଛି ଏଆଡେ ଶହେ ଥର ଲାଇନ କଟୁଛି। ତାପରେ ବାହାରେ ଏତେ ଜୋର ଖରା ଯେ ଯାହା ସଖାଳୁ ବି ଯାହା ଯେତେ ଜଲ୍ଦି କାମ ସାରିକି ଘରେ ରହିବୁ ରହିବୁ ନହେଲେ ବଜାରକୁ ବି ଯାଇ ହଉନି। କୁଆଡେ ଯାଇ ହଉନି ଏବେ ତ ସ୍କୁଲ ବି ବନ୍ଦ ହେଇକି ଯାଇଛି ଏଇ ଖରା ଏତେ ଜୋରରେ ହଉଛି ଯେ।
ସ୍କୁଲ ବନ୍ଦ ହେଇଯୋଉ ତାପରେ ସାଙ୍ଗ ଆଁ ରା ଦି ହେବି ମାନେ ଏଇ ଗରମ ଏତେ ଜୋରେ ହଉଛ ଯେ ମାନେ ଛାତ ରେ ଶୋଇବା ପାଇଁ ବି ଡର ଲାଗୁଛି କାହିଁକି ନା ଆଜିକାଲି ଯେହେତୁ ଖରାଦିନ ଦେଖୁଛୁ ହଠାତ କିନା କେମିତି କାଳବୈଶାଖୀ ଆସୁଛି ଏଇ କାଳବୈଶାଖୀରେ କେତେ ଲୋକଙ୍କର ଜୀବନ ଯାଉଛି ଏବଂ କେତେ ଲୋକଙ୍କ କ୍ଷୟକ୍ଷତି ହଉଛି ସେଥିପାଇଁ ଆମେ
ହଁ ସାଙ୍ଗ ଆମର ବି ସେମିତି ବର୍ଷା କୋଉ ଉଠଉଛି ହେଲେ ଟୋଟାଲି ହଉନି କେବେ ବି ହଉନି। ବର୍ଷା ଯେମିତି ଉଠଉଛି ପବନଙ୍କୁ ମେଘ ଆକାସରେ ଉଡେଇ ନେଇଯାଉଛି ଜମା ହଉନି ମେଘ। ଆଗୁକୁ ଅନେଇ ଅନେଇ କାଲି ବହୁତ ହି କଷ୍ଟ ଲାଗୁଛି ଖରା ଯୋଉ ହଉଛି। ଏ ବର୍ଷ ତ ଅଧିକ ଖରା ହେଇଛି। ଆଉ ଖରା ପାଇଁ ସବୁ ଶୁଣୁ ସାଙ୍ଗ? ଖରାରୁ ବାହାରକୁ ବାହାରିବା ଆଗରୁ। ମୁଣ୍ଡରେ ଓଦା ଗାମୁଛା କି କ ଚଷମା ଆଉ ଛତା ବ୍ୟବହାର କରିବୁ ମଉସା କୁ କହିଦେବୁ। ଆଉ ନିଜେ ଓ ଆର ଏସ୍ ପାଇଁ ଗୋଳେଇକି ପିଇବ ସବୁବେଳେ। ପଇଡ ପାଣି। ଆଉ ଯେତିକି ସବୁ ଜିନ୍ସ୍ ତ ଖରା ଦିନରୁ ମୁକ୍ତି ପାଇବା ପାଇଁ ପାଣି ଅଧିକ ପିଇବ ଖରା ଦିନକୁ ପାର୍ କରିବା ବୁଝିପାରୁଚ ସ
ହଁ ସାଙ୍ଗ ବୁଝିପାରୁଚି ଏତେ ତାପରେ ବି ଏଇ ଏତେ ଖରା ହଉଚି ଯେ ନା ଆମର କି ବଜାରରେ ଯାଉଚୁ ନା କଣ ଏଇ ସଞ୍ଜ ହେଲେ ଟିକେ ବାହାରେ ବୁଲାବୁଲି କରୁଚୁ। ସାଙ୍ଗସାଥି ସହ କଥା ହଉଚୁ ନହେଲେ ନାହିଁ ସେ ଘରେ ସାଙ୍ଗ ଖରା ଦିନ ଆମକୁ ଯେତିକି ବି ଅପକାର ଦଉଚି ସେତିକି ବି ଉପକାର ଦଉଚି ତୁ ଜାଣିଚୁ ନା ଜାଣିନୁ ଯେମିତି କିି ଆମେ ଖରାଦିନେ କେତେ ସତେଜ୍ ଫଳ ପନିପରିବା ଆମେ ପାଉଚନ୍ତି। ଏବେ ତ କେତେ ପାଚିଲା ପାଚିଲା ଆମ୍ବ ତାପରେ ଖଜିର୍ କୋଳି ଜାମୁ କୋଳି
କୋଳି, ଜାମୁକୋଳି ଆଉ ବିଭିନ୍ନ ପ୍ରକାରର ପନିପରିବା ବି ମିଳୁଚି ଆମକୁ। ଆଉ ସବୁଠୁ ତ ଆମ ଓଡିଆ ମାନଙ୍କର ଖରା ଦିନରେ ପଖାଳ ତ ସବୁଠୁ ଭଲ ଲାଗେ। ଖରା ଦିନ ଆସିଲେ ଖରା ବେଳେ ପଖାଳ ଖାଇଲେ ଟିକେ ଭଲରେ ଶାନ୍ତିରେ ନିଦ ଲାଗେ। ଆଉ ଦହି ପଖାଳ ଖାଇକି ଖାଲି ଖରା ଦିନରେ ବହୁତୁ ଆରାମ୍ ଲାଗେ ଆଉ। ଆଉ ସାଙ୍ଗ ଆଉ ବାରିରେ କଣ ପରିବା ଫରିବା ଲଗେଇଚ ମଉସା ମାଉସୀଙ୍କ
ହଁ ସାଙ୍ଗ ଲଗେଇଚୁ ବାଇଗଣ, ବିଲାତି, ଲଙ୍କା, କାକୁଡ଼ି, ଜହ୍ନି ଏମିତି ବିଭିନ୍ନ ପ୍ରକାର ପନିପରିବା ଲଗେଇଚୁ। ହେଲେ କଣ କରିବୁ ବର୍ଷା ତ ଟିକେ ହଉନି ସେଇ ଯାହା ଆଁ -ଟ୍ୟୁବଲ ରୁ ନଳକୂଅରୁ ପାଣି ଆଣିକି ଣି ଦଉଚୁ ଆଉ କଣ କରିବୁ ଖରା ଏତେ ଜୋର୍ ରେ ହଉଚି ଯେ ନା ଖରାକୁ ବାହାରି ହଉଚି ନା କଣ। ଆଉ ଜାଣିଚୁ ସାଙ୍ଗ ଆମର ଆଣିକି ବ-ବହୁତୁ ଗୁଡେ ତରଭୁଜ ଆଣିକି ରଖିଦେଇଚୁ ତରଭୁଜ ତ ଏବେ ଖାଇବା ପାଇଁ ଭଲ ଲାଗୁଚି ଯେହେତୁ ଖରା ହଉଚି ଅଧିକ। ତାପରେ ସାଙ୍ଗ ସୂର୍ଯ୍ୟଙ୍କ ପ୍ରଚଣ୍ଡ ଗ ତାପରୁ ମୁକ୍ତି ପାଇବା ବହୁତୁ କଷ୍ଟ। ସାତ ଟା ନ ହଉଣୁ ଖରା ସା ମାଡି ଆସୁଚି।
ହଁ ସାଙ୍ଗ ଆମେ ତ ଗରିବ ଲୁକ ଆମ ଘରେ ଏସି ନା କୁଲର୍ ର ବ୍ୟବସ୍ଥା ଆମେ ଏତେ କରିପାରିବାନି ସେଇ ପଙ୍ଖା ଦ୍ୱାରା ଆମେ ଖରାରୁ ମୁକ୍ତି ପାଇବା ପାଇଁ ସେଇ ଗୋଟିଏ ହିଁ ଉପାୟ। ଆଉ ମଝିରେ ମଝିରେ ତ ଲାଇନ୍ ବି କାଟି ଦଉଚନ୍ତି। ଆଉ ବହୁତୁ ହଇରାଣ ଲାଗୁଚି ଆଉ। ବର୍ଷା ଏବେ ବର୍ଷା ଟିକେ ହେଲେ ଯାଇ ଶାନ୍ତି ଲାଗିବ ଯେ ବର୍ଷା କାଇଁ କୋଉଠି ହଉଚି।
ହଁ ସାଙ୍ଗ ତାପରେ କେତେବେଳେ କେନ୍ତି ତ ହଠାତ୍ କିନା ଉଠଉଚି ଉଠଉଚି ହଉନି ଜୋର୍ ରେ ପବନ ହଉଚି। ପବନ ହେଇକି ରହିଯାଉଚି ନହେଲେ ବିଜୁଳି ମାରୁଚି ବର୍ଷା ହଉନି। ଲୋକମାନେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଲେଣି ଏଇ ବର୍ଷ ପାଇଁ। ନା ଖରା ହଉଚି ନା ବର୍ଷା ହଉଚି ନା କଣ କିଛି ନାହିଁ।
ଖରା ରେ ତ ବୁଲିଲେ ସଂଷ୍ଟ୍ରୋକ୍ ହ ସଂଷ୍ଟ୍ରୋକ୍ ହେଇଯାଉଚି ଲୋକମାନଙ୍କୁ। ଓ‌ ହଉ।
ଆମେ ସାଙ୍ଗ କଣ କରୁଚୁ ଜାଣିଚୁ ନା ଆମେ ନେଇକି ସଂଜ ସଞ୍ଜ ବେଳେ ନେଇକି ଛାତ ଉପରେ ପାଣି ଢାଳି ଦଉଚୁ ଢାଳି ଦେଇକି ଯାଇକି ତାପରେ ସେ ରାତି ବଳୁଆ ଯାଇକି ଟିକେ ସମୟ ଶୋଉଚୁ କାକରେ ସରି
ହଁ ସାଙ୍ଗ ସେମିତି କଲେ କି ସିଧା ଗରମ କମିଯିବ ଭିତରେ ବି ଥଣ୍ଡା ଲାଗିବ। ପଙ୍ଖା ଚଲେଇ ଦେଲେ ଉପରେ ଛାତରେ ପାଣି ଦେଇଦେଲେ ପଙ୍ଖା ଚଲେଇ ଦେଲେ ତଳ ଭାଗ ଗରମ ରହିବ।
ହିଆଡେ କଣ ଦେଇଚି?
ସାଙ୍ଗ।
ହଁ ସାଙ୍ଗ କୁହ।
ଆଉ ଖରା ଦିନରେ ତ ଆମର ଖରା ଆଉ ବର୍ଷା ମଝିରେ ଆସିବ ରଜ ପର୍ବ ଆମ ଗାଁକୁୁ। ରଜ ପର୍ବ ଆସିବ ଆଉ ତା ଭିତରେ ବି ବହୁତ କିଛି ପର୍ବ ରହି ଯାଉଚି ଖରା ଦିନ ପାଇଁ। ପଣା ସଂକ୍ରାନ୍ତି ଯଉ ଭାଙ୍ଗ ଫା ପଣା ସବୁ କରିକି ସବୁ ଗାଁରେ ପିଉଛନ୍ତି।
ହଁ ସାଙ୍ଗ। ଆମ ଆଡେ ବି ତ ସେମିତି ହଉଚି ଆଉ। ହେଲେ କଣ କରିବୁ ହେଲେ ଟିକେ ବଜାର ଘାଟ ଲୋକମାନେ ଯାଇ ପାରୁନାହାନ୍ତି ବହୁ ଟିକେ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଆଉ ଛୁଆମାନେ ବି ସ୍କୁଲ ଯାଇ ପାରୁନାହାନ୍ତି ଏତେ ଖରା ଯୋଗୁଁ।
ଖରା ଦିନ ଛୁଟି ତ ଅଛି। ସ୍କୁଲ ମାନଙ୍କରେ ସମସ୍ତେ ଦେଇଚ ସାରଲେଣି ଆଉ। ଛୁଆ ଘରେ ରହିକି ଏବେ କିଛି ପାଠ ପଢିବେ ନହେଲେ କିଏ ଆମର ସାଙ୍ଗ ଯେତେବେଳେ ସ୍କୁଲ ରେ ପଢୁଥିଲେ ଆମେ ସେତେବେଳେ ଆମେ ଖରା ଛୁଟିରେ ମାମୁଁ ଘରକୁ ବୁଲିବା ପାଇଁ ପଳଉଥିଲେ ନାଁ କି?
ହଁ ସାଙ୍ଗ।
ସେତ ବେଳର ମଜା କେତେ ବଢ଼ିଆ ଥିଲା। ଆଜି କାଲି କା ଛୁଆ ମାନେ ଘର ପାଖରେ ରହୁଚନ୍ତି। ମୋବାଇଲ ଦେଖୁଚନ୍ତି ସବୁବେଳେ।
ତମେ ଜାଣିଚ ସାଙ୍ଗ ଏବେ ପଅରଦିନ ଆମର ଏପଟେ ଯୋରରେ ବର୍ଷା ଘଡଘଡି ସହିତ ହେଲା ଜୋରରେ ପବନ। କାଳବୈଶାଖୀ ହଠାତ୍ ଆସିଲା। ଉ ଜଣଙ୍କ ଘରେ କାନ୍ଥ ପଡ଼ି ଜଣଙ୍କର ହାତ ଗୋଡ଼ ଭାଙ୍ଗି ଯାଇଚି। ତାପରେ ତାପରେ କାହାଠି ଗଛ ପଡି ଯାଇଚି ତାପରେ ଗାଈ ଗୋରୁ ବି ବହୁତ ଖଣ୍ଡିଆ ଖାବରା ହେଇଚନ୍ତି। ତେଣୁକରି ସେମାନଙ୍କ କତି ରୁ କାଳବୈଶାଖୀରେ ଟିକେ ସତର୍କ ହେଇି ରହି ଥିବୁ ତୁ ବାହାରକୁ ଯିବୁନି ବରଂ
ହଁ ସାଙ୍ଗ କାଳ ବୈଶାଖୀ ଆସିବା ପୂର୍ବରୁ ଗୋଟିଏ ଛା ଉଁ ଛାତ ଘର କିମ୍ବା ଚାଳ ଘର ହଉ ଘର ଭିତରେ ଆଶ୍ରୟ ନେବାଟା ଠିକ। କାହିଁକି ନା ସେ ଘୂର୍ଣ୍ଣିଝଡ ଟା ଭଳିଆ ଆସିବ। ରହୁଚିପୁରା ଅନ୍ଧାର କରିନେଇ ଯ ଘଡଘଡି ବିଜୁଳି ମାରିବ ଗଛ ପାଖରେ କେବେ ବି ଠିଆ ହବନେଇଁ। ସାଙ୍ଗ ଆଉ ଏମିତି କରୁଥିଲେ ଆଉ।
ସାଙ୍ଗ ପାଣି ବେଶୀ ନଷ୍ଟ କରିବୁନି ଖରା ଦିନ ନା ପାଣି ବି ଲୋକମାନେ ପାଇବା ପାଇଁ ବହୁତ ହଇରାଣ ହ ଚନ୍ତି। ତେଣୁ କି ଯେତିକି ପାଣି କି ତତେ ଆବଶ୍ୟକ ସେତିକି ପାଣି ତୁ ବ୍ୟବହାର କରିବୁ ଆଉ ପାଣି ବେଶୀ ନଷ୍ଟ ବି କରିବୁନି।
ହଁ ସାଙ୍ଗ ମୁଁ ପାଣି ନଷ୍ଟ କରୁନେଇଁ। ମୁଁ ବି ଜାଣିଚି ଯେ ହୁଁ ଆମେ ସିନା ମିଳିଯାଊଛି ପାଣି ଟିକେ ପିଇବା ପାଇଁ ଗାଧେଇବା ପାଇଁ କି ଆଉ ଯେକୌଣସି କାମ କରିବା ପାଇଁ କିନ୍ତୁ ଏମ୍ ଓଡିଶାରେ ଏମିତି ବି ଲୋକ ଅଛନ୍ତି ଯାହାକୁ ପାଣି ମିଳୁନି ପିଇବା ପାଇଁ ଭଲ ପାଣି ଟିକେ ବି ମିଳୁନି।
ହଁ ସାଙ୍ଗ। ଆଉ ସାଙ୍ଗ ସିଆଡେ ବର୍ଷା ଏଇନା ହେଇଚି ନା ହେଇନେଇ ଏଇନା?
ନାଇଁ ସାଙ୍ଗ ଆଜି ହେଇନି। ଉଠେଇଥିଲା କିନ୍ତୁ ସେଇଭଳିଆ ସବୁଦିନ ଉଠଉଛି କିନ୍ତୁ ବର୍ଷା ଟିକେ ବି ହଉନି।
ହଉ ସାଙ୍ଗ ଲୋକ ତ ସୁ ତ ଜାଣିଥିବ ଆମର ଯେହେତୁ ଓ ଓଡ଼ିଶାରେ ରହୁଛନ୍ତି ଆମ ଭାରତବର୍ଷରେ କେବଳ ଛଅଟି ଋତୁ। ଛଅଟି ଋତୁ ରୁ ତ ଆମେ ତ ତିନୋଟି ଋତୁକୁ ମାନି ଆସୁଛନ୍ତି ଯେମିତି କି ଖ କିସ ମ ଋତୁ ବର୍ଷା ଋତୁ ଶୀତ ଋତୁ।
ହଁ ସାଙ୍ଗ ସବୁ ଋତୁକୁ ସହିବା ପାଇଁ ପଡିବ ସମସ୍ତଙ୍କ ସାଙ୍ଗରେ ଚାଲିବା ପାଇଁ ପଡିବ। ଆଜି ଖରା ବି ଯଦି ଆମେ ଉ ଖରାରେ ଖରା ଲାଗୁଚି ବୋଲି କହିକି ଖରାପ ଭାବିବା ତାହେଲେ ଶୀତ ଦିନ ବି ସେମିତି ଶୀତ ବି ଲାଗେ ବର୍ଷା ଦିନରେ ବର୍ଷା ବି ହୁଏ ସମସ୍ତଙ୍କୁ ସାଙ୍ଗରେ ନେଇକି ଚାଲିବା ପାଇଁ ପଡିବ ସାଙ୍ଗ।
ହଁ ସାଙ୍ଗ ସବୁ ଋତୁ ତ ଆମକୁ କିଛି ଉପକାର ଆଉ ଏବଂ କିଛି ଅ ଉପକାର ହିଁ ଦେଇଥାଏ। ଯେମିତି କି ଏଇ ଖରା ଦିନରେ ଆମକୁ ତ କେତେ ଉପକାର ଦେଇଚି ଖରା ସିନା ହଉଚି କି ହେଲେ ବି ଆମେ ବହୁତ ଉପକାରିତା ପାଉଛନ୍ତି ନା ଯେମିତି ଭଲ ଭଲ ଖାଦ୍ୟ ବି ପାଉଛନ୍ତି।
ଭଲ ଖାଦ୍ୟ ପାଉଛନ୍ତି ଖରା ଯଦି ନହବ ଆମର ବର୍ଷା ବି ହବନି କି ବର୍ଷା ଯଦି ନହେଲା ଶୀତ ବି ହବନି ତ ଏମିତି ଚାଲି ହିଁ ଥିବ। ପଳ ପାଇଁ ତାମକୁ ହିଁ ଖାଫଖାଇ ଚାଲିବା ପାଇଁ ପଡିବ। ପ୍ରାକୃତି ସାଙ୍ଗରେ।
ହଁ ସାଙ୍ଗ ଆଉ କଣ କରିବା।
ହଉ ଏବେ ଘର ଘର ଆଡେ ଆସିବ ମାଉସା ମାଉସଙ୍କୁ ଧରିକି।
ହଁ ସାଙ୍ଗ ମୁଁ ନିଶ୍ଚିନ୍ତ ଯିବି ଖରାଟା ସରୁ। ଖରା ସରି ସାରିଲା ପରେ କେତେବେଳେ ଆମେ ବି ଫାଙ୍କା ହେଇକି ଯିବୁ ତୁମ ଘରଆଡ଼େ ବୁଲିକି ଆସିବୁ।
ହଉ ସାଙ୍ଗ ତାହେଲେ ରହୁଛି।
ହଉ ସାଙ୍ଗ ତାହାଲେ ରହୁଚି।